ପ୍ରଭାତ୍।
କେମିତି ଅଛନ୍ତି?
ଭଲ ଅଛି। ଆପଣ?
ମୁଁ ବି ଭଲ ଅଛି। ଆଉ ଘରେ ସମସ୍ତେ?
ହଁ ଘରେ ତ ଭଲ ଅଛନ୍ତି ସମସ୍ତେ।
ଆଚ୍ଛା ଆପଣ ଯୋଉ ସେ କହିଥିଲେ ସେ ଲଙ୍କା ଆଚାର ବିଷୟରେ ମତେ ଆଉ ଟିକେ କୁହ ତ।
ଆମର ଯେତେବେଳେ ଆଗରୁ ବିଲରେ ସବୁ ଲଙ୍କା ଲଗା ହୁଏ। ମାନେ ଆ ଆମେ ବି ଯାଉ ବିଲକୁ ଲଗେଇବା ପାଇଁ ଛୋଟ ଛୋଟ ଗଛ। ତାପରେ ସେଇଟା ଯେତେବେଳେ ଲଙ୍କା ଯେତେବେଳେ ଫଳିବ ଆମେ ସେତେବେଳେ ଯାଇ ପାଚିଲା ପାଚିଲା ଲଙ୍କା ଲଙ୍କା ଟାକୁ ବାଛି ବାଛିିକି ତୋଳିକି ଆଣୁ। ତୋଳିକି ଆଣିକି ହୁଁ ତାପରେ କଣ କରୁନା ଯେମିତି ଆମର ଗୋଟା ଭଜା ହୁଏ ସବୁ ସେମିତି ଆମେ ଲଙ୍କା ଟାକୁ ଚିରି ଦଉ ମଝି ଟା। ମଝି ଟା ମଞ୍ଜି ଟାକୁ ସେମିତି ଦେଇକି ଟିକେ ଶୁଖେଇ ଦବୁ। ଟିକେ ଶୁଖେଇ ଦେଲା ପରେ ଯୋଉ ତେନ୍ତୁଳି ସେ ତେନ୍ତୁଳି ଟାକୁ ଟିକେ ଅଳ୍ପ ପାଣି ଦେଇକି ଆମେ ଚକୁଟୁ। ତେନ୍ତୁଳି ଟା, ତେନ୍ତୁଳି ଟା ଚକଟିଲା ପରେ ତାର ଯୋଉ ରସ ଟା ବାହାରେ ଉଁ ସେଇଥିରେ ସୋରିଷ ମସଲା। ମାନେ ସୋରିଷ ଆଉ ରସୁଣ ଅଳ୍ପ। ଆଉ ଯଦି ଅଳ୍ପ ଲଙ୍କା ମିଶେଇ ପାରିବେ କାହିଁକି ନା ଏତେ ଲଙ୍କା ଭିତରେ ଦିଆହବ। ସୋରିଷ ଆଉ ତେନ୍ତୁଳି ର ରସ, ଆଉ ରସୁଣ, ଆଉ ଲଙ୍କା ଟିକେ ବଟା ହୁଏ।
ହଁ।
ବଟା ହବ ବଟା ହେଲା ପରେ ତାକୁ କଣ କରୁ ଟିକେ ଖରାରେ କଣ ଥୋଇଦଉ। ସେ ପାଣି ଟା ମାନେ ସେ ପାଣି ଟା ଯିବା। ଖରାରେ ରଖିଲା ପରେ ତାପରେ ତାକୁ ଲୁଣ ପକେଇକି ତାକୁ ଗଳେଇଦବୁ ପୁରା।
ହଁ ହୁଁ।
ଲୁଣ ପକେଇ ଟିକେ ତେଲ ପକେଇ ଗୋଳେଇ ଦଉ। ତାପରେ ଏଇ ଯୋଉ ଲଙ୍କା ଚିରା ହେଇକି ଥାଏ। ତା ତର ସବୁ ଆମେ ଥର ଟିକେ ଟିକେ କରି ପୁରେଇବୁ। ତା ଭିତରେ। ଫୁଣି ଏହି ଗୋଟେ କଦଳୀ ପତ୍ର ଆଉ ଗୋଟେ ଯୋଉ କୁଲା ହଉ କି ଯାହାବି କିଛି ହଉ ମାନେ ତା ଉପରେ ରଖିଦବୁ ଖେଳେଇଦବୁ ଏମତି ଖେଳେଇ ଦେଇକି ଖରାରେ ରଖିଦବୁ। ରୁଷି ଯେମତି ଟିକେ ସୁ ଶୁଖି ଶୁଖି ଆସିବ ଆଁ ଶୁଖି ଶୁଖି ଆସିଲା ପରେ ତାକୁ ଗୋଟେ କାଚର ବୋଟଲ୍ ରେ ଉଁ କଣ କରିବୁ ରଖିଦବୁ ଆଉ ତେଲ ତାହାରେ ଦେଇଦବୁ ଅଳ୍ପ। ବେଶୀ ନାଇଁ ଅଳ୍ପ ତେଲ ଦେଇଦବୁ ଆଉ ତାକୁ ଖରାରେ ହିଁ ରଖା ହବ ଖର ଖରାରେ ରହିଲେ ସେ ଲଙ୍କାଟା ସେ ତେଲ ଆଉ ସେ ମସଲା ଟା ଦେହରେ ନହେଲେ କଣ ହବ? ମାନେ ଭିଜିବ ଏଇଠେ ଖରା ବି ଖାଇବ ଖାଇଲା ପରେ ସେଇଟା ଫୁଲିଯାଏ। ମାନେ ଯେମିତି ଥାଏ ପୁରା ଭିଜି ଭିଜିିକି ଟାଣିନିଏ ଆଉ ତାର ଖଟା ରସ ଟା ବି ଟାଣିବ ଆଉ ଇଏ ଲଙ୍କାର ରାଗ ରାଗ ରାଗ ମାନେ ଏଇଟା ବି କଣ ସେଟା ବାହାରିବ। ଆଉ ମାନେ ତାପରେ ଖରା ଦେଇକି ରଖିଥାଉ ସବୁବେଳେ ପାଇଁ ଖରାରେ ଆମର ସେମତି ଥୁଆ ହେଇଥିବ। ଆଉ ଆମେ ଯେତବେଳେ ପଖାଳ ଭାତ ଖାଉ ଆମେ ସେତବଳେ ସମସ୍ତେ ଖୋଜିବୁ ଯେ ଲଙ୍କା ଆଚାର କିଏ ଖାଲି ତାକୁ ଖାଇ ପାରିବୁ ଟିକେ ରସୁଣ ଚକଟିିକି। ଆଉ ଆମେ କଣ କରୁନା ସେ ସିଝା ଆଳୁରେ ଅ ଇଏ ଲଙ୍କ ଆଚାରକୁ ଚକଟି ଦଉ ମାନେ ଏତେ ଭଲ ଲାଗେ ଉଁ ମାନେ ଖଟା ଖଟା ଲାଗେ ତା ମାନେ ରାଗ ବି ଆଉ ଖଟା ବି ଆଉ ତାର ଗୋଟେ ଅଲଗା ପ୍ରକାର ବାସ୍ନା ଆସେ ମାନେ
ହୁଁ ହୁଁ।
ସେଟା ସେଇଟା ଅଲଗା ପ୍ରକାର ଆ ଲଙ୍କା ଟାକୁ ପୁରାଟା ଦଳିଦବ ହାତରେ ପୁରା ପ୍ଲେନ ହେଇଯିବ ମାନେ ତାର କିଛି ଆଉ ଯେହେତୁ ଭିଜି ଭିଜିିକି ରହିଚି ନା ମସ୍ ଲା ଆଉ ତେଲରେ ଭଲ ଏତେ ନରମ ହେଇଥିବ ବଢ଼ିଆ ଲାଗେ ସେଇଟା। ଏବେ ବନା ହଉଚି ମାନେ କଣ ବନଉଚନ୍ତି? କାରଣ ଏତେ ପରିଶ୍ରମ ଆଉ ତ ମାନେ ଲୋକ ତ ଆଉ ଏତେ କାମ କରିବାକୁ ପସନ୍ଦ କରୁନାହାନ୍ତି ଏମିତି ପାଇଁ କମ୍ ବଳୁଚି ଆଗୁରୁ କିନ୍ତୁ ବହୁତ ବହୁତ ବନା ହୁଏ ଆଗରୁ ଯୋଉମାନେ ଆମର ବନ୍ଧୁବାନ୍ଧବ ଥାନ୍ତି ସେମାନଙ୍କୁ ବି ଦିଆ ହୁଏ ମାନେ ଭଲ ପାଆନ୍ତି ମୁଁ ଯେତେବେଳେ ମୋ ବଡ ବାପାଙ୍କ ଘର କ ଟକ ସେ ସବୁବଳେ କହିବେ ଯେ ଏଁ ତୁ ଲଙ୍କା ଆଚାର ଆସିଲା ବଳକୁ ଆଣିବୁ। ମାନେ ଯାହାବି ହଉ ଲଙ୍କା ଆଚାର ଆଣିବୁ।
ଆଚ୍ଛା ସେଇଥିରେ ଚିନି ଟିକିଏ ପକେଇଲେ ଯୋଉ ଆଚାର ଯିଏ ମିଠା ଟିକେ ଖାଉଥୁବେ ରାଗ କମ୍ ଖାଉଥିବେ ସିଏ ବି ତ ହେଇପାରିବ?
ହେଇପାରିବ ଆମେ କିନ୍ତୁ ସେମତି ବନ୍ ଚିନି ଦେଇ ବନେଇନୁ କେବେ ମାନେ ରାଗ ରାଗ ଖଟା ଖଟା ହିଁ ବନାଉ କାରଣ ଏଇଟା ବେଶୀ ଭଲ ଲାଗେ ଏ ଆଳୁ ଆଳୁରେ ଚକଟି ଖାଇବା ପାଇଁ ବହୁତ ବଢ଼ିଆ ଲାଗେ।
ହୁଁ ମାନେ ଖଟା ମିଠା ଯୋଉ ଫ୍ଲେବର ଟା ଆସିବ ମାନେ
ରାଗ ଆଉ ଖଟା ହଁ ମୋର ବହୁତ ବଢ଼ିଆ ଲାଗା। ତା ଯୋଉ ବାସ୍ନା ଆଉ ପଖାଳ ଭାତ ମାନେ ତାର ଗୋଟେ ଅଲ ଗା ପ୍ରକାର ବାସ୍ନା ହୁଏ ଏଣେ ଇଚ୍ଛା ହବ ଆହୁରି ଖାଇବା ପାଇଁ।
ହଁ ହଁ।
ଆଉ ଆଉ ଗୋଟେ ବନାନ୍ତି ଆମ୍ବର ମାନେ ଜେଲି। ମାନେ ତାକୁ କୋରିବେ ତାକୁ ଅଂ କୋରିକି ତାକୁ ଶୁଖେଇବେ। ତା ପାଣି ଟା ଟିକେ ମରିଗଲେ ତା ଦେହେରେ କଣ କରିବେ ନା ଏଇ ଯୋଉ ସ୍ ସୋରିଷ ମସଲାକୁ କଣ କରିବେ ତା ଦେହରେ ଗୋଳେଇ ଦେବେ ତାକୁ ତାପରେ ତାକ୍ ଖରାରେ ରଖିବେ ତାପରେ ତାକୁ ଗୋ ତେଲ ପକେଇବେ ତେଲ ପକେଇବେ ସେଟା ବି ଭଲ ଲାଗେ ଜେଲି ଜେଲି ଭଳିଆ ଲାଗେ।
ସେଟା ସେଥିରେ ବି ଖଟା ପଡିବ ମାନେ ଖାଲି ଖଟା ଲାଗିବ ନା ଚିନି ପଡିବ ପୁଣି।
ମାନେ ଯୋଉମାନେ ଚିନି ପକବାଲା ବି କରନ୍ତି ସେଇଟା। ସେଟା ଚିନିିବାଲା ବି କରିପାରିବେ।
ହୁଁ ହୁଁ।
ଯିଏ ଖଟା ଖାଇଲା କିନ୍ତୁ ଏଇଟା ଯେହେତୁ ରାଗ ମାନେ ଚିହ୍ନି ଦେଲେ କଣ। ଲଙ୍କା ଟା ମାନେ ତ ରାଗ ନା ରାଗରେ ଟିକେ ଚିନି ଦେଇଦେଲା ବେଳକୁ ତାର କି ଯୋଉ ଆ ହଁ ଏ ଯୋଉ ଆମ୍ବ ଟା ଯୋଉଟା ବନା ହୁଏ ଆମ୍ବରେ ଆମର ଆଁ ଚିନି ପକା ହୁଏ ଉଁ ହେଇଟା। କିଏ ଖଟା ଖାଇବ କି ମିଠା ଖାଇବ ଏମିତି ବନା ହୁଏ।
ଆଜ୍ଞା ଆଜ୍ଞା।
ହଉ ଆପଣ କଣ ଗୋଟେ କୁହନ୍ତୁ କଣ ଗୋଟେ ନୂଆ କଥା ମାନେ ରୋଷେଇ ମୁଁ ତ ରୋଷେଇ କରିବାରେ ବହୁତ ଭଲ ପାଏ ମ ରୋଷେଇ ବାସ ମତେ ଭାରି ଇ ଇଛା ହୁଏ କରିବା ପାଇଁ।
ଏଇ ଯୋଉ ଆପଣଙ୍କର ଗାଁ ଟା କୋଉଠି କି ଯୋଉ ଏଇ ଟ୍ରାଡିସନ ଗୁଡା ଅଛି ସେଟା କୋଉ ଜିଲ୍ଲାର।
ଆମର କେନ୍ଦ୍ରପଡା।
ଆଉ କେନ୍ଦ୍ରାପଡାରେ ଏଇ ସବୁ ନୁହଁ ଆଉ କଣ ତ କେନ୍ଦ୍ରାପଡା ରେ ତ ଛେନା ଝେଲି ତ ବଢିଆ ମିଳେ।
ନାଇଁ ନାଇଁ ଆମର ରସାବଳି।
ଓ ସରି ସରି ହଁ ରସାବଳି ଛେଲ ଛେନ୍ନା ଝିଲି ତ ନୟାଗଡ। କୋଉଠି ପୁରୀ ସାଇଡ ତ ବୋଧେ ହଁ ସରି ନିମାପଡା ହଁ। ବଢିଆ ଲାଗେ ଆପଣଙ୍କର ରସାବଳି ଟା ହଉ
ଆଉ ଗୋଟେ ପୋଟଳ ପିଠା ବି ଆମର ବନା ହୁଏ। ଆ ସେଇଟା ପ୍ରାୟ ଜାଣିନାହାନ୍ତି ମାନେ କହୁଛନ୍ତି ସମସ୍ତେ ଯେ କେନ୍ଦ୍ରାପଡା ରସବଳି। କିନ୍ତୁ କେନ୍ଦ୍ରାପଡା ରେ ଆମେ ଆମେ ଯାହା ଜାଣିଛୁ ଆମର ଦିଟା ଭଲ ଜିନିଷ। ପିଠା ଜିନିଷ ଭିତରେ ଗୋଟେ ରସବଳି ଆଉ ଗୋଟେ ପୋଟଳ ପିଠା ପୋଟଳ ପିଠା ମାନେ ଯେମିତି ଆମର ଅଟା ଚକୁଳି ହୁଏନି ମାନେ ଆଗେ ମଇଦାରେ ଗୋଟେ ସେମିତିଆ ବେଟର ଗୋଟେ ତିଆରି ହବ। ପାଣିଆ ପାଣିଆ ହେଇକି ସେଇଟାକୁ ଆଗେ ସେମିତି ଗୋଟେ ବନାହବ। ହୁଏ ଏମିତି ବନା ହେଇ କି ତା ଭିତରେ ଗୁଆ ଘିଅ ମରାହବ ଗୁଆ ମରା ହେଇ କି ତା ଭିତରେ ଛେନ୍ନା ପୁର ଦିଆହବ ଖାଲି ତୁ ଛେନା ଛେନା ପୁର ଦିଆହେଇ କି ସେଇଟା ଗୋଟେ ଭଙ୍ଗା ଯିବ ମାନେ ଇଏ କଲା ଭଳିଆ ଯେମିତି ଲବଙ୍ଗୀ ଟାଇପ୍।
ହୁଁ ହୁଁ ହଁ। ମୁଁ ଜାନି।
ସେମିତି ନୂଆ ଭଙ୍ଗା ହେଇକି ତାପରେ ତାପରେ ଏ ମିଠ ର ଟିକେ ଚିନିର ସିରା ଟା ପତଲା ପତଲା ସେଇଟା ଥାଉ। ଉପରେ ଦିଆହବ ଆଉ ଗୁଆ ଘିଅ ଆଉ ଚିନିର ଯୋଉ
ହୁଁ।
ଦିଆ ହୁଏ ଯୋଉ ମିଠାର ଶିରା ଟା ସେଇଟା ପୁରା ଆଉ ମଇଦାରେ ଯେ ତ ବନା ହେଇଥାଏ ପୁରା ନରମ ନରମ ଥାଏ ଆଉ ଗୋଟେ ଗୋଟେ ଖାଇବେ ଏବେ କୋଡିଏ ଟଙ୍କା ନେଲେଣି ମାନେ ପୁରା ବଡ ବଡ ମୋଟା ମୋଟା ହେଇଥିବେ ପେଟ ଟା ଫୁଲ ହେଇଯିବ ଆଉ ସେଇଟା ଆମର ଭୋଗ ବି ହୁଏ ବଦେଇ ଯୋଉ ମନ୍ଦିର ଯୋଉ ହୁଏ ଏଣେ ଆମର ଭୋଗ ବି ହୁଏ।
ତାପରେ ଆପଣଙ୍କର କେତେ ଭଲ ଭଲ ଜିନିଷ ଅଛି କେନ୍ଦ୍ରାପଡାରେ ମୁଁ ତ ନିଶ୍ଚୟ ଯିବି। ସେ ଆଚାର ଟ୍ରାଏ କରିବି ଆଉ ଆପଣଙ୍କର ଯୋଉ ମିଠା ଦୁଇ ପ୍ରକାର କହିଲେ।
ହଁ ଆମେ ଘରେ ମ ବନଉନୁ କିନ୍ତୁ ଆମେ କିଣିକି ନେଇ ଯାଉଚୁ ଆଉ।
ହଁ ମାନେ ସେଇଠି ମିଳୁଚି ଆମର ବାଲେଶ୍ଵରରେ ଏପଟେ ମିଳୁନି ନା। ଆଉ ସେଠି ଗଲେ ହିଁ ଖାଇବାକୁ ମିଳିବ ଆଉ ହୁଁ। ଆଉ କଣ ଆପଣ କେନ୍ଦ୍ରାପଡାରେ ସବୁ ମାନେ ଠାକୁରଙ୍କ ମନ୍ଦିର ପର୍ଯ୍ୟଟନ ସ୍ଥଳୀ କଣ ସବୁ ଅଛି କଣ
କେନ୍ଦ୍ରାପଡାରେ ତ ଆମର ଭିତରକନିକା ଜାଣିଥିବେ କୁମ୍ଭୀର।
ହଁ।
କୁମ୍ଭୀର ଆଉ କୁମ୍ଭୀର ମାନେ ମନ୍ଦିର ଅଛି। ଆମର ମେନ୍ ହଉଛି ଜଗନ୍ନାଥ ମନ୍ଦିର ମାନେ ଯୋଉଟା ବଳଦେବ ଜିଉ ମନ୍ଦିର ଇଚ୍ଛାପୁରର। ମାନେ ବଳଭଦ୍ରଙ୍କ ମନ୍ଦିର ସେଇଟା ଯେମିତି ପୁରୀରେ ଆମର ଜଗନ୍ନାଥ ସେମିତି ଇଚ୍ଛା ଆମର ବଳଭଦ୍ର। ଆଉ ପୁରୀ ରଥ ଟଣା ହୁଏ ଆଗେ ଆମର ଏଇଠି ରଥ ଟଣା ହେଲେ ପୁରୀ ରଥ ଟଣା ହୁଏ। ଶୁଣୁଛନ୍ତି ଏଇଠି ଆଗେ ବଡ ଭାଇଙ୍କର ମାନେ ରଥ ଟଣା ହୁଏ। ତାପରେ ଯାଇକି ପୁରୀ ରଥ ଟଣା ହୁଏ ଆଉ ପୁରୀ ରଥ ଠାରୁ ଏ ରଥ ରୁ ଉଚ୍ଚତା ବଡ ଆହୁରି ମାନେ
ମାନେ ଆପଣଙ୍କଠୁ ସେଠି ବଳଭଦ୍ର ଅଛନ୍ତି ଏମି ଜଗନ୍ନାଥ ଆଉ ସୁଭଦ୍ରା ନାହାନ୍ତି। କେବଳ ବଳଭଦ୍ର ପୂଜା ପାଉଛନ୍ତି?
ପୁରା ନାଇଁ ତିନି ଠାକୁର ପୂଜା ପାଉଚନ୍ତି କିନ୍ ନ୍ତୁ ଯେମତି ସେଇଠି ଆମର ଜଗନ୍ନାଥ ମନ୍ଦିର ଆମେ କହୁଛୁ ନା ନାଇଁ। ଆ ଆ ଏଇଠି କେମିତି ଆମର ସେମତି ଏଁ କଣ ବଳଦେବ ଜୀଉ ମାନେ ମ ବଳଭଦ୍ରଙ୍କୁ ମାନେ ମେନ୍ ତାଙ୍କର ସବୁ ଯେମିତି ରୀତିନୀତି ମାନେ ଉଂ ଯେମିତି ଆମର ରା ଗମ୍ହା ପୂର୍ଣ୍ଣିମାରେ ବଳଭଦ୍ରଙ୍କ ଜନ୍ମ ମାନେ ସେଇଟା ପୁ ତାଙ୍କ ସେଠି ବହୁତ ଭଲ ହୁଏ ମାନେ ସେମିତି ଏଠି ବଡ ଭାଇ ମାନେ ଏଇଠି ମାନେ ତାପରେ ଜଗନ୍ନାଥ ମନ୍ଦିରର ରଥ ଟଣା ହୁଏ।
ଆଉ ଏଠି ଯୋଉ ଆଜ୍ଞା, ଏଠି କଣ ତିନିଟା ରଥ ହଏ?
ଏଁ କୋଉଠି ଆମର?
ଆଜ୍ଞା ତାହେଲେ ଆଜି ବଳଭଦ୍ରଙ୍କ ରଥ ଟଣା ହବ ତାହେଲେ।
ହଁ ଆମର ଏଇଠି ରଥ ଟଣା ହେଲେ ସେଠି ଟଣା ହୁଏ।
ଓ ଏମିତି ତାହେଲେ ଆଗରୁ ଅଛି ଏଇଟା ମୁଁ ଜାଣିନଥିଲି ମାନେ ଏଠି ଆଗ ଟଣା ହବ ତାପରେ ପୁରୀ ଜଗନ୍ନାଥ ମନ୍ଦିର ଟଣାହବ।
ହଁ ହଁ ଏଇଠି ଆଗେ ବଡ ଭାଇ କୁ ପୂଜା ପାଉଛନ୍ତି ମାନେ ବଳଭ ଭଦ୍ରଙ୍କ ଏଇଟା ଆମେ ଯାହା
କଣ ଭୋଗରାଗ ଲାଗେ କଣ ଜାଣିଚନ୍ତି କି?
ନା ଠାକୁରଙ୍କର ଯେମିତି ରୀତିନୀତି ହଉଚି ସଖାଳେ ଆମେ ଯେବେ ସଖାଳ ଦର୍ଶନ କରିବାକୁ ଯାଉ ସେତେବେଳେ ସେ ଖାଲି ଠାକୁର ତୁଳସୀ ମାଳା ପିନ୍ଧିଥାନ୍ତି। ମାନେ ଭାରି ଭଲ ଲାଗେ ସେତେବେଳେ ମାନେ ମତେ ତ ତାଙ୍କର ସେଇ ବେଶ ଟା ବହୁତ ଭଲ ଲାଗେ। ସେତେବେଳେ ମାନେ ଖାଲି ତୁଳସୀ ହିଁ ତୁଳସୀ ରେ ଖାଲି ସ
ମାନେ ମୋଟା ମୋଟା ପୁରା ଗୋଥା ହେଇଥିବ ଗଭା ମାଳ ଭଳିଆ ତୁଳସୀ ନା।
ଭାରି ଭଲ ଲାଗେ ଆଉ ଏତେ ଗହଳି ଏଇ ଯୋଉ ସଂକ୍ରାନ୍ତି ଗଲା, ଏଇଟା ରଜ ସଂକ୍ରାନ୍ତି ନା ନା ହଁ ରଜ ସଂକ୍ରାନ୍ତି ଗଲା। ମାନେ ଭିଡ ମାନେ ନକହିବା ଭଲ, ସେନ୍ସଲେସ ହେଇଗଲେ ଲୋକ।
ଯାହାହେଉ ଆପଣଙ୍କ ସେଠି କେ କେତେ ପ୍ରକାର ମନ୍ଦିର ସବୁ ଜାଣିବାକୁ ମିଳିଲା ବହୁତ ଭଲ ଲାଗିଲା। ଆଉ କେତେବେଳେ ମତେ ପରେ ଆଉ ସବୁ କହିବେ ଆଜ୍ଞା ନମସ୍କାର।
ଆଜ୍ଞା।